ନମସ୍କାର, ସୁପ୍ରଭାତ।
ପ୍ରଭାତ ନମସ୍କାର, ଭଲ ଅଛନ୍ତି?
ହଁ ସେଇ ଈଶ୍ୱରଙ୍କ କୃପା ପ୍ରଭୁଙ୍କ ଆଶୀର୍ବାଦ। ଆପଣ ସମସ୍ତଙ୍କ ପ୍ରେମ ଦୟା ଭଲ ହିଁ ଅଛି।
ନିହାତି ନିହାତି ଆଜ୍ଞା, ଆଉ କଣ ଖାଇଥିଲେ ଆଜି?
ଆଜି ଇଆଁ ବ୍ୟଞ୍ଜନରେ ଆମର ଆଳୁ ତଥା ଫୁଲ କୋବି ତରକାରୀ ହେଇଥିଲା। ତା ସହିତ ରୁଟି, ଆଉ କିଛି ପରିମାଣରେ ଭାତ ଆଉ ଡାଲି ମଧ୍ୟ ଥିଲା।
ଓହୋ, ହୋ ଖରାଦିନ ମଧ୍ୟ ଆପଣ ଭାତ ଡାଲି ଖାଆନ୍ତି ନାଇଁ କି?
ଖରାଦିନ ଆଜ୍ଞା ଭାତ ଡାଲି ଖାଇବାର ମଜା ଅଲଗା ରହିଥାଏ। ପଖାଳ ଭାତ ଥିଲା ଆଉ ଟିକେ ବହୁତ ଖୁସି ଲାଗେ, ବହୁତ ଇଚ୍ଛା ଲାଗେ ଆହୁରି।
ମୁଁ ବାସ୍ ସେଇଟା ହିଁ ଜାଣିବାକୁ ଚାହୁଁଥିଲି ଯେ ପଖାଳ କାରଣ ଆମର ଏପଟେ ପଖାଳ ଜୋରଦାର ଚାଲିଚି। ସେଇଥିପାଇଁ କହିଲି ପଖାଳ, ଭାତ ଡାଲି ତଥାପି ଆପଣ ଖାଉଛନ୍ତି। ଓ ପଖାଳ ଟା ମୋ ମତରେ ଯଦି ଉଷୁନା ଚାଉଳ ଟାକୁ ପଖାଳ କରିକି ଖାଇବା। ତାର ମଜା ଅଲଗା ହିଁ ଲାଗେ, ଅରୁଆ ଚାଉଳ ଖାଇଲେ କଣ ଲାଗେ ତ ଟାଣ ହେଇକି ଭଲ ଲାଗେନି ସେ, ସ୍ଵାଦିଷ୍ଟ ଏତେ ଲାଗେନି।
ପଖାଳ ଭାତର ସେ ଯୋଉ ଅଲଗା ହିଁ ରସ ଥାଏ। ପଖାଳ ଭାତ ବଢି ଚୁରା ବାଇଗଣ ଭର୍ତ୍ତା ଆଳୁ ଭଜା ଶାଗ ଭଜା ପିଆଜ ଲଙ୍କା ଲୁଣ ଗୋଟେ ଅଦ୍ଭୁତ ସ୍ଵାଦ ଆଣିଦିଏ। ଆମିଷ ପ୍ରେମୀ ଥିଲେ ତା ସହିତ ଚିକେନ କଷା ଟିକେ ରହିବ
ଉଁ ହୁଁ।
ହୁଁ ବହୁତ ବହୁତ ଅଛି ନହେଲେ ଶୁଖୁଆ ପୋଡା ଶୁଖୁଆ ପୋଡ଼ା ଥିବ ପଖାଳ ଭାତ ଓଃ।
ଯୋଉ ଆମର ତାୱାଭଜା
କି ସୁନ୍ଦର ଲାଗେ କି ସୁନ୍ଦର ଲାଗେ ମାନେ ଖାଇବାକୁ। ବହୁତ ବହୁତ ଭଲ ଲାଗେ ବହୁତ ପସନ୍ଦ ଲାଗେ।
ନିହାତି ନିହାତି ନିହାତି। ମୋତେ ଲାଗୁଛି ଓଡ଼ିଶାର ଆମର ପଖାଳ ଭାତଟାକୁ ଗୋଟେ ଜି ଆଇ ଟ୍ୟାଗ ଦେଇଦବା କଥା।
ଆଜ୍ଞା ଅନ୍ତରାଷ୍ଟ୍ରୀୟ ସ୍ତରରେ ପଖାଳ ଦିବସ ତ ମନଉଛନ୍ତି
ହଁ!
ପଖାଳ ଦିବସ ବହୁତ ଜୋରସୋରରେ ମନାଉଛନ୍ତି ତ ସେଇ ଯୋଉ ପଖାଳ ର ସ୍ଵାଦ ଖାଇବା ଟା କହିବାକୁ ଗଲେ ଯୋଉ ମାନେ ଅସଲି ପଖାଳ ଟା ଆପଣ ଦେଖ ଖିବେ ଦହି ପଖାଳ ଟଭା ପତ୍ର ପଡିଥିବ ଲ ଙ୍କା ପିଆଜ ଲୁଣ ଲେମ୍ବୁ
କି ସ୍ଵାଦିଷ୍ଟ କଥା।
ହଁ! ତ ପ୍ରକୃତରେ ସ୍ଵାଦ ତ ସେହି ଜିନିଷଟି ତିଆରି କରେ।
ଚମତ୍କାର କଥା ଗୋଟେ କହିଛନ୍ତି ଆପଣ ନିହାତି ଭାବେ।
ଆଉ ଖାଇବା ସରିଲା ପରେ ଯେତେବେଳେ ଆପଣଙ୍କର ଥାଳିରେ ମାଆ ପରସି ଦିଅନ୍ତି ପୋଡ଼ ପିଠା।
ସମ୍ପୂର୍ଣ୍ଣ ଖାଇବାଟି ସେଠାରେ ହୁଏ।
ହଁ ଠିକ୍ ଠିକ୍ ସ ବୁ ଠିକ କହିଲେ ପୋଡ ପିଠା ନହରେ ଆମର ଯଦି ଛେନା ପୋଡ ବି ଯଦି ଆମେ ଅ ଯଦି ଖାଇବା ଖାଇବା ପରେ ତାର ସ୍ୱାଦ କିଛି ଅଲଗା ହେଇଥାଏ! ପତ୍ରରେ ପୋଡ଼ା ହୋଇଥିବ ସେ ଛେନାପୋଡ଼ଟି ଯୋଉଥି ପାଇଁ ଆମର ନୟାଗଡ଼ ବହୁତ ପ୍ରସିଦ୍ଧ ଥାଏ ନୟାଗଡ଼ର ଛେନାପୋଡ ବହୁତ ପ୍ରସିଦ୍ଧ ଥାଏ ଆଉ ଯାଚ ଆମେ ରସଗୋଲା ବି ଯଦି ଦେଖିବା ଦେଖିବା ଅ ପାହାଳ ରସଗୋଲା ଟା ବହୁତ ମଜା ଲାଗିଥାଏ ଖାଇଲାବେେଳେ। ତାର ଯୋଉ ରସିଲା ରସିଲା ଲାଗିଥାଏ ସେ ପାହାଳ ରସଗୋଲା ବହୁତ ମଜା ଲାଗିଥାଏ ପାହାଳ ରସଗୋଲା।
ତ ତଥା ଆପଣ ଦେଖିବେ କୁକୁଡା ଖଣ୍ଡି ରସଗୋଲା ମଧ୍ୟ ରହିଚି। କୁକୁଡ଼ା ଖଣ୍ଡି ରସ ଗୋଲା ବହୁତ ବହୁତ ତ ତାର ଆକାର ମଧ୍ୟ ଟିକେ ବଡ଼ ଥାଏ ତା ସହିତ ସ୍ଵାଦରେ ମଧ୍ୟ ତାର ଭିନ୍ନତମ ଏକ ସ୍ଵାଦ ରହିଥାଏ ବହୁତ ଭଲ ଲାଗେ ଖାଇଲେ।
ନିହାତି ନିହାତି। ମୋତେ ଲାଗୁଛି ଆପଣ କୁକୁଡ଼ା ଖଣ୍ଡିର ବହୁତ ମାନେ ସେ ରସଗୋଲାକୁ ବହୁତ ପସନ୍ଦ କରନ୍ତି।
ନିଶ୍ଚୟ ନିଶ୍ଚୟ କାରଣ ବହୁତ ସମୟ ବହୁତ ଥର ମୁଁ ଖାଇଚି। ମତେ ସୁଯୋଗ ମିଳଛି କୁକୁଡା ଖଣ୍ଡି ଯିବା ପାଇ କୁକୁଡ଼ା ଖଣ୍ଡି ରସଗୋଲା ଖାଇବା ପାଇଁ ତ ସ୍ୱାଦ ତେଣୁକରି ଏହି ପର୍ଯ୍ୟନ୍ତ ମୋ ଜୀବରେ ଛାପି ରହିଯାଇଛି ତାକୁ ଭୁଲିବା ତ ଅସମ୍ଭବ ମୋ ପାଇଁ କାରଣ ମୁଁ ନିଜେ ମଧ୍ୟ ଗୋ ଟେ ଖାଦ୍ୟ ପ୍ରେମୀ ଭିନ୍ନ ଭିନ୍ନ ପ୍ରକାରର ଖା ଦ୍ୟ ଭିନ୍ନ ଭିନ୍ନ ଜାଗାର ଆ ନିଜଙ୍କର ରୁ ଚିକର ଖାଦ୍ୟ ଖାଇବା ମୋତେ ବହୁତ ପସନ୍ଦ ତ କୁକୁଡ଼ା ଖଣ୍ଡିର ସେ ଯେଉଁ ରସଗୋଲା ଅଦ୍ଭୁତ ଥିଲା।
ନିହାତି- ନିହାତି -ନିହାତି କୁକୁଡ଼ା ଖଣ୍ଡି ତ ଆପଣ କହିଦେଲେ ଗଞ୍ଜାମ୍ ଆମର ଯଉଟା ମାନେ କୋଷ୍ଟାଲ୍ ବେଲ୍ଟ ବା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୋଟେ କହିଲେ। ଆଉ ଯଦି ଆମେ ଯଦି ଯିବା ଆମେ ଯଦି ମୟୂରଭଞ୍ଜ୍ ଆଡେ ଯଦି ଯିବା କିମ୍ବା ବାଲେଶ୍ୱର କିମ୍ବା କେଉଁଝର୍ ତ ସେଠିର ଯଉ ଆମର ଯଉ ଛାଏ ଯଉ ମୁଢି ମୁଢିଟାକୁ ସେମାନେ ବହୁତ୍ ପ୍ରାଧାନ୍ୟ ଦିଅନ୍ତି ଖାଇବାରେ ମାନେ ଯାହାବି ଯଦି ଆମର ଯ ଯଦି ସକାଳୁ ଉଠିଲେ ଆମେ ମ ଯେମିତି ଗଁ- ଗଞ୍ଜାମରେ ଆପଣ ଦେଖିଥିବେ ଟିଫିନ୍ ଖାଆନ୍ତି ପୁରୀ, ଉପମା ଆ- ତା ସହିତ ବରା ହୋଇଥାଏ ତାପରେ ସହିତ ସିଙ୍ଗିଡ଼ା ଟିକେ ହୋଇଥାଏ। ତା ସହିତ ନାନା ପ୍ରକାର ଯଉ ଚଟଣୀ ସବୁ ତ ରହିଥାଏ ହଁ -ତ ତାଙ୍କର ସେମିତି ପ୍ରାଧାନ୍ୟ ଖାଦ୍ୟ ହଉଚି ମୁଢି। ତ ସେମାନେ ଏମିତି ବି ତ ମୁଢିକୁ ଏତେ ପ୍ରାଧାନ୍ୟ ଦିଅନ୍ତି ଯେ ଯୁଆଡେ ବି ଯାଆନ୍ତି। ତାଙ୍କେ ସାଥିରେ ମୁଢି ଧରିକି ଯାଆନ୍ତି। ଯଦି ଆପଣ ଦେଖିଥିବେ କେତେବେଳେ ହଷ୍ଟେଲରେ କଉଠେ ଆପଣ ରହିଥିବେ ଅନ୍ତେବାସୀ ମାନେ ଦେଖିଥିବେ ମୁଢି ସେମାନଙ୍କ ପାଖେରେ ଡବା ଡବା ଭର୍ତ୍ତି ହେଇକି ଥିବ ତ ଆପଣ ଠିକ୍ ଜାଣିଦେବେ ଯେ ଗେସ୍ କରିଦେବେ ଯେ ସେମାନେ ହେଉଚନ୍ତି କେଉଁଝର୍, ମୟୂରଭଞ୍ଜ୍ ନହେଲ୍ ତ ବାଲେଶ୍ୱର ଆଡର ପିଲା ହେଇଥି ଆଉ ସବୁ ଖା
କିଛି- କିଛି -ସା- କିଛି ସମୟ ପୂର୍ବରୁ କିଛି ସମୟ ପୂର୍ବରୁ ଯେତେବଳେ କିଛି ସମୟ ପୂର୍ବରୁ ଯେତେବଳେ ମୁଁ ଘରଲୋକଙ୍କ ସାଙ୍ଗେରେ ମାନେ ଆଁ- ଆ-ସମ୍ବଲପୁର୍ ଆଡେ ଯିବାକୁ ମତେ ସୁଯୋଗ ମିଳିଥିଲା ଯେତେବେଳେ ଯାଉ ଥିଲି ସେଇ ରାସ୍ତାରେ ମୁଁ ଦେଖିଥିଲି ଆ- ତ ସମ୍ବଲପୁର୍ ଯେତେବଳେ ଆମେ ଯାଉଥିଲୁ ବାହାରକୁ ଓଡ଼ିଶା ଛାଡ଼ି ଓଡ଼ିଶା ବାହାରକୁ ଯାଉଥୁଲୁ ସେ ରାସ୍ତାରେ ଜଣେ ସ୍ତ୍ରୀ ଲୋକ ତାଙ୍କର ପରିବାର ସମସ୍ତେ ଟ୍ରେନରୁ ଓହ୍ଲେଇଲେ ସେ ଓହ୍ଲେଇଲେ ଓ ଉତ୍ତରପ୍ରଦେଶରେ- ଉତ୍ତରପ୍ରଦେଶର ଓହ୍ଲେଇଲା ବଳକୁ ତାଙ୍କ ହା ତରେ ବଡ ବଡ ସୁଟକେସ୍ ଦିଟା ଥିଲା ତା ସାଙ୍ଗରେ ଗୋଟେ ବହୁତ୍ ବଡ ବଡ ଦିଟା ଅଖା ବ୍ୟାଗ୍ ଥିଲା। ବହୁତ୍ ବଡ ବଡ ଅଖା ଦିଇଟା ଆଉ ସେ ଅଖା ବହୁତ୍ ଫୁଲ୍ ହେଇକି ଥିଲା ଆମେ ଜାଣି ତ ନଥିଲା ହାଲ୍କା ତ ଲାଗୁଥିଲା କିନ୍ତୁ କଣ ଥିଲା ତାପରେ ଜାଣିବାକୁ ପାଇଲୁ ସେ ଭିତରେ ପୁରା ମୁଢି। ଭର୍ତ୍ତି ହେଇକି ରହିଚି ଆଉ ସେଇ ମହାଶୟା- ମହାଶୟା ଜଣକ ତାଙ୍କେ ବିଲଙ୍ଗ୍ କରୁଚନ୍ତି ସମ୍ବଲପୁର୍ ରୁୁ। ଓ ତାଙ୍କେ ଆମ୍- ଆମେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲୁ ଆଉ ତାଙ୍କେ ସୁ-ଇ କହିଲେ ମୁଢି ବିନା ତ ଆମ ପିଲାମାନେ ଆମ ଛୁଆମାନେ ସଖାଳ କିଛି ଖାଇବାକୁ ପସନ୍ଦ କରନ୍ତିନି ତ ମୁଢ଼ି ଆମକୁ ଦର କାର ଆଉ ବହୁତ ପରେ ଆମେ ଆସିଚୁ ଆଉ ଥରେ ଆସିଲେ ଆସିବୁ ପାଞ୍ଚ ଛଅ ମାସ ପରେ ଯାଇକି ଆସିବାକୁ ହବ ଘରୁକୁ। ତ ସେଥିପାଇଁ ପାଞ୍ଚ ଛଅ ମାସ ପାଇଁ ଆଡଭାନ୍ସ୍ ମୁଢି ନେଇଯାଆନ୍ତି ସେମାନେ।
ତ ବୋଧହୁଏ ସେମାନେ ଯଉଆଡେ ଯାଉଥିଲେ ସେମାନେ ସେଠି ମଧ୍ୟ ମୁଢି ଟାକୁ ନିଜର ପ୍ରାଧାନ୍ୟ ଖାଦ୍ୟ ହିସାବରେ ଗ୍ରହଣ କରୁଛ ନ୍ତି- ଆଉ ସେମାନେ ଏଇ ସମସ୍ୟା ର ମଧ୍ୟ ବଧେ ହଁ ସମସ୍ୟାର ସମ୍ମୁଖୀନ ହେଇଥିବେ ଯେ ସେଠି ତାଙ୍କୁ ବଧେ ହୁଏ ମୁଢି ମଧ୍ୟ ମିଳିନଥି ଥିବ- ଯେହେତୁ ମୁଢ ମିଳି ନଥିବ ତେଣୁ ଆପଣ ଯେମିତି କହିଲେ ବସ୍ ବସ୍ତା- ବସ୍ତା ଦୁଇଟି ବଡ ବଡ ବସ୍ତାରେ ସେମାନେ ମୁଢ଼ି ଧରିକି ଯାଉଥିଲେ। ବହୁତ୍ ମାନେ -ମାନେ ଆଜିକାଲି ଯଉ ପିଲାମାନେ ହଁ ଫାଷ୍ଟଫୁଡ୍ ପ୍ରତି ଯେ ଯେତିକି ସବୁ ଅଭିମୁଖୀ ଯେ-ଦେଖଉଚନ୍ତି ତା ପ୍ରତି ବଦଳରେ ମୁଢ଼ି ଟାକୁ ଖାଇ ପାରୁଚନ୍ତି ପିଲାମାନେ ବହୁତ୍ ଭଲ ଜିନିଷ ଏଇଟା।
ତଥା ଓଡ଼ିଶା ଛଡ଼ା ମୁଁ ଯେତେବେଳେ କଲିକତା ଯିବାର ସୌଭାଗ୍ୟ ମିଳିଥିଲା କଲିକତାରେ ମଧ୍ୟ ଛୋଟ ଛୋଟ ଢାବା ଆଉ ହୋଟ୍ ହୋଟେଲରେ ସେମାନଙ୍କ ମେନ୍ୟୁ କାର୍ଡରେ ଲେଖା ଯାଇଥିଲା ମୁଢି ମାଂସ ମୁଢି ଚିକେନ୍ ଏମିତି ତାଙ୍କର ନି ନିଜର ଡିସ୍ ବନେଇକି ତାଙ୍କେ ରଖିଦେଇଥିଲେ ତ ମୁଁ ପ୍ରଥମେ ଥର ଯେତେବେଳେ ଜାଣିଲି ମୁଁ ଆଶ୍ଚ୍ ଆଶ୍ଚର୍ଯ୍ୟ ହେଇଗଲି ମୁଢି ସାଙ୍ଗେରେ ଚିକେନ୍ କିଏ ଖାଆନ୍ତି କିନ୍ତୁ ସେଠାରେ ଲୋକ ବହୁତ୍ ତୁ ମାନେ ଖୁସିର ସହିତ ସେଇଆକୁ ଖାଉଥିଲେ ତୋ ଜାଣିବାକୁ ମୁଁ ଜାଣି ପାଇଁ ବୋହୁତ ଆଶ୍ଚର୍ଯ୍ୟ ଲାଗିଲା।
ନିହାତି ନିହାତି ହଁ ତ ମତେ ଲାଗୁଚି ଏଇ ଯଉ ଉତ୍ତର ଓଡ଼ିଶାର ଆମର ଯୋଉ ବେଲଟା ପୁରା ଛି ସମଗ୍ର ଉତ୍ତର ଓଡ଼ିଶାରେ ହିଁ ଏଇଟା ମାନେ ପୁରା ପ୍ରାଧାନ୍ୟ ଖାଦ୍ୟ ହୋଇଛି ତେଣୁ ଝାଡ଼ଖ ଖଣ୍ଡର ମଧ୍ୟ କିଛିଟା ଅଞ୍ଚଳ ଆଉ ଯଦି ଦେଖିବା ଆମର ପଶ୍ଚିମବଙ୍ଗର ମଧ୍ୟର ତ ତଳବର୍ତ୍ତୀ ଅଞ୍ଚଳ ବା ଦକ୍ଷିଣ ଅଞ୍ଚଳରେ ମଧ୍ୟ ମୁଢ଼ିଟାକୁ ମଧ୍ୟ ପ୍ରାଧାନ୍ୟ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି। ମୁଁ ମଧ୍ୟ ଥରେ ଅ ମୟୂରଭଞ୍ଜ ଯିବାର ସୁଯୋଗ ପାଇଥିଲି ସେତେବେଳେ ସେଥି ମୁଁ ଦେଖିଥିଲି ମାନେ ବହୁତୁ ମାନେ ଅଳ୍ପ ଟ ଟଙ୍କାରେ ଆପଣ ବହୁତ ବଢ଼ିଆ ଖାଇବାକୁ ମିଳିଯିବେ। ମାନେ ଯେମତି କି ମାତ୍ର କୋଡ଼ିଏ ଟଙ୍କା ଆପଣ ଦେବେ ଗୋ ଗୋଟେ ମୁଢ଼ି ମା ମୁଢ଼ିର ଗୋଟେ ତାଙ୍କେ ଦେବେ ଚାରିଟି ବରା ପକେଇଦେବେ ଆଉ ତାହିଁରେ ମୁଢ଼ି ଦେଇଥିବେ ମାନେ ପେଟ ପୁରା ଭର୍ତ୍ତି ହେଇଯାଏ। ଆଉ ମୁଢ଼ି ମାଂସ ମଧ୍ୟ ଆପଣ ଖାଇପାରିବେ ଆ ମାତ୍ର ଷାଠିଏ ଟଙ୍କାରେ ବହୁତୁ ମାନେ ବଢ଼ିଆ ଲାଗିଥିଲା। ମୁଢ଼ିଟାକୁ ଭଲ କରିକି ସେମାନେ ବି କରନ୍ତି ଗୋଟେ ତାଙ୍କର ଗୋଟେ ଅଲଗା ତରିକା ଥାଏ ଯେ ଟିକେ ଫୁଲି ଫୁଲି ଟିକିଏ ବଡ଼ ହୋଇକି ରହିଥାଏ ଆମର ଖୋର୍ଦ୍ଧା କିମ୍ବା ନୟାଗଡ଼ରେ ଯେତବେଳେ ଦେଖିବା ମୁଟି ହଁ ଭୁଜା ମୁଢ଼ି ଆଜ୍ଞା ଆଜ୍ଞା। ଆଉ ଗୋଟେ ମୟୂରଭଞ୍ଜରେ ମୁଁ ଦେଖିଚି କାଈ ଚଟଣିଟା ସେମାନେ ଗୋଟେ ଖାଆନ୍ତି ଆଉ ଆପଣ କଣ ଜାଣିଚନ୍ତି ତା ବିଷୟରେ?
କାଈ ଚଟଣି ମୁଁ ଯେତେଳେ ମୋତେ ଦେଖିବାକୁ ସୁଯୋଗ ମିଳିଥିଲା ତ କେମିତି ପ୍ରସ୍ତୁତ ତାଙ୍କେ କରୁଛନ୍ତି ଆଦିବାସୀମାନେ ତ ଆମେ ଯେମିତି ଅ ମାନେ ସାଧାରଣ ରୂପରେ ଆମେ ଯେନି ଚଟନୀ କଲେ ମାମାନେ ଶିଳରେ ପେ ପେଶଣାରେ ବାଟନ୍ତି ସେ ଚଟନୀ ନ ଡି଼ଆ ହୋଉ ସେଇ ଓ ତାହିଁରେ ପିଆଜ ଲଙ୍କା ଲୁଣ ସବୁ ପକେଇକି ତ ସେଇ ପ୍ରକାର ହିଁ କାଇ ପିମ୍ପୁଡ଼ି ଆଣିିକି ତାଙ୍କ ତା ପରେ ତାଙ୍କୁ ରଖିକି ତାହିଁରେ ଲୁଣ ଲଙ୍କା ପିଆଜ ସବୁ ପକେଇ ତାଙ୍କେ ସିଳାକୁ ପେଶଣାରେ ପେଶନ୍ତି ବାଟିଲା ପରେ ତା ଉପରେ ଲେମ୍ବୁ ସବୁ ପ୍ରକାରର ଅ ସାମଗ୍ରୀ ଉପର ସାମଗ୍ରୀ ଯାକ ଛିଞ୍ଚିଲା ପରେ ତାପରେ ତାକୁ ପତ୍ରରେ ତାମାନେ ଦିଅନ୍ତି ଯୋଉଟା କି ପ୍ରକୃତରେ ଖାଇବାକୁ ତାର ଗୋଟେ ଅ-ଅ ଏକ ଅ ଅନେ ଅ-ଅ ଅନନ୍ୟ ଏକ ସ୍ଵାଦ ଆସେ ଯୋଉଟା କି ବହୁ ବୋହୁତ୍ ଭଲ ଲାଗେ ଖୁସି ଲାଗେ ଖାଇଲେ ତାକୁ ତା ସହିତ ପଣ ଯଦି ଖାଇବେ ତାହା ସହିତ ଯେତେବେଳେ ଆପଣ ନର୍ମା ସାଧା ରୁଟି କିମ୍ବା ଚକୁଳି ଯଦି ଖାଇବେ ଆପଣ ତାହେଲେ ଖାଇବା କୁ ଆପଣ ସ୍ଵାଦ ଟିକେ ବଢି଼ଯାଏ। ପ୍ରକୃତରେ ଆଉ ଏବେ ତ ଉ ଆ ଆଜି ତ ରଜ ସଂକ୍ରାନ୍ତି ଆରମ୍ଭ।
ନିହାତି ନିହାତି ହଁ ରଜ ସଂକ୍ରାନ୍ତି ଆରମ୍ଭ ହଉଚି ବିଭିନ୍ନ ପ୍ରକାର ପିଠା ଆମୁକୁ ଖାଇବା ଓ ମିଳିବ ଆଜ୍ଞା ହଁ ବିଭିନ୍ନ ପ୍ରକାର ପିଠା ଖାଇବାକୁ ମିଳିବ ସେ ପାନରୁ ଆରମ୍ଭ କରି ପୋଡ଼ପିଠା ହେଇଯାଉ କିମ୍ବା ଚକୁଳି ପିଠା ହେଇଯାଉ କିମ୍ବା ଏ ଣ୍ଡୁରୀ ପିଠା ହେଇଯାଉ କିମ୍ବା ଆରିସା ପି ବିଭିନ୍ନ ପ୍ରକାର କାକରା ପିଠା ହେଇଯାଉ ଓ ମୋର ତ ସ୍ବାଦୀ ମାନେ ପ ୱ ମୋର ଫେବରେଟ୍ ଖାଇବା ବୋଲେ ମୁଁ କହିଲି ଏ କାକରା ପିଠା। ସେ ଯୋଉ ସୁଜିରେ ଯୋଉ ଭିତରେ ଯୋଉ ନଡ଼ିଆ ପୁର ଦେଇକି ଯୋଉ
ଆଚ୍ଛା ଆଚ୍ଛା ଛା ମତେ ମଧ୍ୟ କାକରା ପିଠା ମାନେ ପ୍ରକୃତରେ କହିବା ଗଲେ କାକରା ପିଠା ମତେ ହେଲେ ମଧ୍ୟ ବହୁତ ସ୍ଵାଦିଷ୍ଟ କିନ୍ତୁ ମତେ ସେ ଅଟା କାକରା ବହୁତ ଇଚ୍ଛା। ଅଟାରେ ଯୋଉ ରୋଷ୍ଟ କରିକି ଛଣା ଯାଇଥାଏ। ଅଟା କାକରା ମତେ ମାନେ ସବୁଠୁ ପ୍ରିୟ ମୋର ସେଇଟା ଆଉ ତା ଛଡ଼ା ପୋଡ଼ପିଠା ଖାଇବାକୁ ମତେ ବୋହୁତ ଭଲ ଲାଗେ।
ନିହାତି ଭାବେ ଆପଣ ଯୋଉ କହିଲେ ଅଟା କାକାରା ମତେ ସେ ଯ ଯେହେତୁ ଗହମରୁ ହଉଛି ତେଣୁ ସୁଜି ସୁଜିକୁ ଯଦି ଆମେ କମ୍ପେୟାର କରିପାରିବା ତାହେଲେ ଅଟା କାକରାଟି ବହୁତ ମାନେ ଆମ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ବହୁତ ହିତକାରୀ ହୁଏ। ରହି ରହିଥାଏ।
ପୁଣି ସୁଜି କାକାରା ଟିକେ ହାଲକା ରହିଥାଏ। ଆପଣ ଗୋଟେ ଦିଟା ତିନିଟା ଖାଇଦେବେ ଅଟା କାକରେ ଆପଣ ଗୋଟେ ଖାଇଲେ ଆପଣ ପେଟ
ହଁ ପେଟ ପୁରିଯିବ ହଁ କାରଣ ସେ ଟିକେ ହେଵି ରହିଥାଏ ଠିକ କହିଲେ ଆପଣ ଏକଦମ ଠିକ୍ କହିଲେ।
ତ ଅଟା କକାରରେ ମତେ ଟିକେ ଭଲ ଲାଗେ ଯେତେବେଳେ ଘରେ ମଧ୍ୟ ମା କରିଥାନ୍ତି ଅଟା କା ସେତେବେଳେ ମୁଁ ଗୋଟେ ଦିଟା ଦିଟା ଖାଇଦେଲା ପରେ ମାନେ ପାଣି ପିଇଦିଏ ଗ୍ଲାସରେ ତାପରେ ମାନେ ହା ମାନେ ତୃପ୍ତି ଲାଗେ ବହୁତ ଭଲ ଲାଗେ ସ ଆଉ ଯେମିତି ରଥଯାତ୍ରା ଏମିତି ସମୟରେ ବାହୁଡା ଯାତ୍ରା ସମୟରେ ଏଇ କାକରା ର ବହୁତ ଚଳନି ଚାଳେ। ସେଇ ସମୟରେ ମଧ୍ୟ ଅଟା କାକରା ତୁଳସୀ ପକା ହେଇଥାଏ ଚିନି ଉପରେ ପକା ହେଇଥାଏ ଖାଇବା ସ୍ବା
ନିହାତି ନିହାତି ନିହାତି ନିହାତି ଆଉ ଯୋଉ ଯେ ପତ୍ରରେ ଯୋଉ ମଣ୍ଡା ପିଠା ମଧ୍ୟ କରାଯାଏ। ଆଗ କାଳରେ ସବୁ କରନ୍ତି।
ଆଜ୍ଞା ଆଜ୍ଞା ସେଇ କଟକ କଟକ ଢେଙ୍କ ନାଳ କଟକ ଢେଙ୍କାନାଳ ହଁ ସେ ସାଇଡ ରେ ଏଇଗୁଡାର ବହୁତ ପ୍ରଚଳିତ ଚାଲେ।
ଏକଦମ ଏକଦମ ଉଁ ଚାଲନ୍ତୁ ବଢିଆ ଲାଗିଲା ଆପଣଙ୍କ ଠାରୁ ମଧ୍ୟ ମୁଁ କିଛିଟା ଜାଣିବାକୁ ପାଇଲି ନୂଆ ନୂଆ ଖାଦ୍ୟ ବିଷୟରେ ଆମେ ଓଡ଼ିଶାର ମୁଖ୍ୟତଃ କିଛିଟା ମୁଖ୍ୟ ମୁଖ୍ୟ ପରମ୍ପରାଗତ କିମ୍ବା ସଂସ୍କୃତି ସହିତ ଯୋଡି ହେଇ ରହିଥିବା ବିଭିନ୍ନ ଖାଦ୍ୟ ଉପରେ ଆମ କଥାବାର୍ତ୍ତା ହେଲେ ବଢିଆ ଲାଗିଲା। ଠିକ୍ ଅଛେ ଆମେ ପୁଣି ଥରେ ବାର୍ତ୍ତାଳାପ ଟିକେ ଆଗକୁ ନେବା। ଆଉ କେବେ ଠିକ ଅଛି ଓକେ ଧନ୍ୟବାଦ। ନମସ୍କାର ନମସ୍କାର।